ହାଲୋଁ।
ହୁଁ କଣ କରୁଚ?
ଏଇଠି ଟିଉସନ୍ କରୁଥିଲି ପିଲାଙ୍କୁ ଛାଡିଲି ତ ଅଧଘଣ୍ଟେ ହେଲା ଆଉ।
ପିଲା ଟିଉସନ କରୁଚ ଗାଁରେ?
ହୁଁ।
କେତେଟା?
ବାଇଶି ଟା।
ଏ ବୋପା ମା ଗାଁ ଯାଁକ ପିଲା ବୋଧେ ତମଠି ଆଉ।
ନାଇଁ ନାଇଁ।
ମାନୁଚନ୍ତି ମାନୁଚନ୍ତି ତ?
କଣ କହିଲ?
ମାନୁଚନ୍ତି?
ହଁ ସମସ୍ତେ ମାନୁଚନ୍ତି। ଆଉ କଣ କରୁଥିଲ? ମୁଁ କରୁଚି ଇଂଲିଶ ମିଡିୟମ ପିଲା ଆସୁଚନ୍ତି ଦିଟା ଆଉ ଶିଶୁ ମନ୍ଦିର ପିଲା ଆସୁଚନ୍ତି ନଅଟା। ଆଉ ଗମେଣ୍ଟ ସ୍କୁଲର ହଁ ପା ଏଇଟି କ୍ଲାସ ଯାଏଁ ପିଲା ଆସୁଚନ୍ତି।
ଓହୋ ନାଁ ଗାଁରେ ମତେ କହିଲେ ଯେ ମୁଁ କାହାକୁ ମୁଁ ମନା କିଲି। ମୁଁ କହିଲି ମୋ ପିଲାଙ୍କୁ ଛାଡି ଘରେ ପଢେଇ ପାରିବିନି। ବିରକ୍ତ ଲାଗୁନି ପିଲାଙ୍କ ସାଙ୍ଗରେ ବି-ବିରକ୍ତ ଲାଗୁନି?
ହଁ ପା ବେଳେ ବେଳେ ଇଚ୍ଛା ହେଉଚି ଟିଉସନ୍ ଫିଉସନ୍ ବନ୍ଦ କରିଦବାକୁ।
ଅ ମାସକୁ ତଥାପି ହେଇଯାଉଥିବ କେତେ କଣ ଦୋଉଚନ୍ତି ପିଲା?
କିଛି ନାହିଁ ଭୟେ ଏତେ ବି ପିଲା କରୁଦୋଉଚ ଦୁସା ହୋଉଚି ମୁଁ ବୋହୁତ ପଇଷା କିନ୍ତୁ ଏତେ ବି ନୁହଁ।
ଆମ ଗାଁ ପଟେ କଣ କି ସେ କହିବ ଛୋଟ ପିଲା ନା ସେ କେବେ ଶହେ ଟଙ୍କା ଦୋବୁ ମାନେ ପ୍ରଥମ ଦ୍ଵିତୀୟ ସେ କହିବ ଶହେ ଟଙ୍କା ସେ କହିବେ ଶହେ ଟଙ୍କା ହବ।
ଆମର ଦୋଉଚନ୍ତି ଶୁଣ ମୁଁ କୋହୁଚି ଅଙ୍ଗନମାଡି ପିଲାକୁ ଶିଶୁବାଟିକା ଏବେ ନୂଆ ଆଡ ହେଇନି କି ସ୍କୁଲ ରେ।
ହଁ ଶିଶୁବାଟିକା।
ସେମାନେ ଦୋଉଚନ୍ତି ଦେଢଶହ ହେଲା।
ହୁଁ।
ଆଉ ପ୍ରଥମ, ଦ୍ଵିତୀୟ ଦୋଉଚନ୍ତି ଦୁଇଶ‌ହ।
ହୁଁ।
ତୃତୀୟ, ଚତୁର୍ଥ ଦେଉଚନ୍ତି ତିନିଶହ। ଆଉ ଚତୁର୍ଥ, ପ୍ର‌ଥମ, ଚତୁର୍ଥ, ପଞ୍ଚମ ଦୋଉଚନ୍ତି ଚାରିଶହ ଆଉ ଷ ଷ୍ଠ କ୍ଲାସ୍ ରୁ ଗୋଟେ ଶିଶୁମନ୍ଦିର ଝିଅଟେ ଆସୁଚି ସିଏ ଦୋଉଚି ଚାରିଶହ ଏମିତି ସବୁ ଦୋଉ ଦଉଛନ୍ତି ଆଉ। ଆଉ ଶିଶୁ ମନ୍ଦିର ପିଲାକୁ ଇଂଲିଶ ମିଡ଼ିୟମ ପିଲା ଏମାନେ ଟିକେ ଅଧିକ ଦଉଛନ୍ତି ଆଉ।
ଉୁହୁଁ ଆମ ଗାଁରେ ଏ କହିବେ ଶହେ ଟଙ୍କା ଦବୁ, ଦୁଇଶହ ଟଙ୍କା ଦବୁ।
ହଁ ବା ଗାଁ ଗହଳିରେ ଏମିତି ପୁରା କଥା ଆଉ କଣ।
ମୋତେ ବି ମନା କଲେ, ମୁଁ କହିଲି ନାଇ ମାନେ ପଇସା ପଇସା ଦଉଛନ୍ତି ଠିକ ରେ?
ହଁ ସେମିତି ଦି ମାସେ ତିନି ମାସେ ଥରେ ମାସେ
ଏ ସେଇଟା ହିଁ ବେଶୀ ସେଇଟା ହିଁ ବେଶୀ ରାଗ। ମାନେ ସବୁ ମାସରେ ବସିକି ଅନେଇଥିବ ମାନେ ପଇସା ଦେଇଦେବେ ପିଲା କେମିତିି। ଦେଖିଲା ବେଳକୁ ପିଲା କହିବେ ନାଇଁ ଦିଦି ଆର ମାସରେ ଦବୁ ଏ ମାସରେ ନାହିଁ।
ହଁ ବା ଏମିତି କଣ ଗୋଟେ ଚାହିଁଲୁ ଯେ ମାନେ ଏମିତି କଣ। ମୁଁ କଥା କି ପର୍ଟିକୁଲାର ପୁରା ସମସ୍ତେ ପୁରା ମାସେ ମାସେ ଏକ ତାରିଖରେ ନଦିଅ ଆଉ ପାଞ୍ଚ ଦିନ ଲେଟ୍ ହଉ ଦଶ ତାରିଖ ଭିତରେ କିନ୍ତୁ ସମସ୍ତେ ଦେଇଦିଅ।
ହଁ ଦେଇଦେଲେ ଗୋଟେ ଆମେ ଜାଣିବା ଯେ ନାଇଁ ମାସକୁ ମୋର ଏତିକି ହେଲା।
ହଁ
ଆଉ ନହେଲେ ତିନି ମାସକୁ ଦେବେ ଚାରି ମାସକୁ ଦେବେ।
ହଁ ବା ଏମିତି ଆଉ କଣ।
କହିଲି ନାଇଁ ମୁଁ କରିବିନି ମତେ ମୁଁ କ ଯେତେ କହିଲେ ହେଲେ ମୁଁ ଶୁଣୁନି।
ହୁଁ।
ନା ମୁଁ କରିବି ନାହିଁ। ହଇ କାଲି ଦହିବରା କରିଥିଲି ଯେ ଥିଲା ଟିକେ। ପିଲାଟି ଖାଇ ଦେଇଥିଲେ ଏନେ ତରକାରୀ କରାହେଇଛି ତ ରାତିରେ ରୁଟି ପାଇଁ।
ହୁଁ। ଏତେ ଏବେଠୁ ରୋଷେଇ ସରିଲାଣି?
ନାଇଁ ତରକାରୀ ଖାଲି କରାହେଇଛି ରୁଟି ହେଇନି ବା। ରୁଟି ଖାଇଲା ବେଳକୁ ସେକୁଛୁ ଖାଉଛୁ। ଗରମ। ମୁଁ ଅଛି ବୌଧ ରେ ବା ମ ନାନୀ ଘରେ।
ଓହୋ ତମେ ଦିଦି ବୌଧ ରେ ରହୁଛନ୍ତି କି।
ହୁଁ ସେ ଜବ୍ କରୁଛି ବୌଧ ରେ, ମୁଁ ଆସିଛି ଟିକେ ବୁଲିବାକୁ ଆଉ।
ଓ କିଏ କିଏ ସେଠି ରହୁଛନ୍ତି?
କେଏ ସେଠି ଖାଲି ନାନୀ ତା ଦି ପୁଅ ସେ।
ଓହୋ।
ଭାଇନା ନୟାଗଡ଼ରେ।
ଓ ସେ ନୟାଗଡ଼ରେ ରହୁଛନ୍ତି?
ହଁ ନାନି ଏଇଠି, ଘର ଭଡ଼ା ନେଇକି ଅଛି।
ଅ ହଁ।
ଚାକିରି କଲେ ତ ଭାରି ଟେନସନ୍ ପିଲାଛୁଆ କଥା ଆଉ, ଚାକିରିକୁ ନିଜେ ଯିବୁ ପିଲା ଛୁଆକୁ ଆଉ କିଏ ରଖିବ। ସେ ପରା ଯାଇଛି। ଗୋଟେ ଲୋକଟେ ରଖିଛନ୍ତି ଯେ, ସେ ଲୋକଟା ଏବେ ଟିକେ ତାଙ୍କର ଚାଉଳ ମିଳୁଛି ବୋଲି ସେ ଗାଁକୁ ପଳେଇଛନ୍ତି।
ଓହୋ ହଁ ଲୋକ ନ ରଖିଲେ ରହିପାରିବ କଣ କୋଉ ଜବ୍ କରୁଛନ୍ତି କି? ଟିଚର ଅଛନ୍ତି ବୋଧେ? ହଁ ଟିଚର ହେଲେ ତ ଏପଟେ ଲାଇନି ଆଉ ପାଖାପାଖି
ଦଶଟାରୁ ଚାରିଟା ପଳାଉଛୁ ଯେ ପୁଣି ପିଲାମାନେ ସ୍କୁଲ ଯାଉଛନ୍ତି ଏବେ। ଛ ସାତ ବର୍ଷର ହେଲେଣି ନା ସ୍ଲ ଯାଉଛନ୍ତି ହେରି, ସିଏ ତ ସ୍କୁଲ ଯାଉଛନ୍ତି ତାଙ୍କର ସକାଳ ସାତ ରୁ ଦିନ ଦୁଇଟା।
ହଁ।
ସ୍କୁଲ ତାଙ୍କର, ସେମାନେ ଆସିଲେ ନାନୀ ଆସିଲେ ନାନୀ ହେରିକା ଚାରିଟାରେ। ତାରେ ଆସିଲ ଦିଟା ର ଚାରିଟା ପିଲା ମାନେ କେମିତି ରହିବେ? ଏବେ ସିନା ସ୍କୁଲ ଯାଉଛନ୍ତି, ସେତେବେଳେ କେ ଏବେ ଛଅ ବର୍ଷରୁ ସ୍କୁଲ ଗଲେ। ଚାରି ପାଞ୍ଚ ବର୍ଷଙ୍କ ରହିଲେ। ପୁଣି ନାନୀ ସ୍କୁଲ ଯିବ ଦଶଟା ରୁ ଚାରିଟା ଏତେ ଟାଇମ୍ ପୁଣି ପିଲାଙ୍କୁ କିଏ ରଖିବ? ସେଇଥିପାଇଁ ଯୋଉ ଜନ୍ମ ହେଲା ପରେ ଗୋଟେ ବୁଢୀ ଦେବ ଆଣିକି ରଖିଲେ। ତାକୁ ପଇସା ସବୁ ଦେଇକି ରଖିଛନ୍ତି ଖାଇବା ପିଇବା ଦେଇକି ସବୁ ଅଛି ସ ଆଉ ସେ ତାଙ୍କ ସେ ସବୁ ମାସରେ ଗାଁକୁ ଯାଉଛି ଚାଉଳ ଆଣିବ ବୋଲି ତାର ରେସନକାର୍ଡ ଅଛି ଆଉ ସେ ଯଦି ଆମର ଏଠି କରିବ ରହିକି ତାର ଯଦି କଟିଯିବ ବୋଲି ଅସୁବିଧା ନୁହଁ।
ହଁ ତାପରେ ସେ ପୁରା ରହୁଛନ୍ତି କି ଘରେ?
ହଁ ତାକୁ ରଖିଛି ପୁରା ସାତ ଆଠ ବର୍ଷ ହେଲାଣି।
ହଁ ଆଉ ଅସୁବିଧା ତ ଆଉ ନହେଲେ ନ ରଖିଲେ ଆଉ
ହଁ ସେଇଟା ଅଛି ନହେଲେ ସେଇ ମାଉସୀ ଯେତେବେଳେ ଯାଉଛନ୍ତି ତାଙ୍କ ଗାଁକୁ ସେତେବେଳେ ମୁଁ ଆସୁଛି ନ ମାମା ଆସୁଛି ଏମିତି ଆଉ
ହଁ।
ସେମିତି ହଉଛି ଆଉ
ସେୟାପା ମୋ ଦିଦି ତ ମତେ ଏମିତି ଡ଼ାକୁଛି ରହମ ମୁଁ ଯାଇପାରିବିନି।
ତମେ ତାଙ୍କର କଣ? ପିଲା ଛୁଆ ନାହିଁ ତ ଏବେ ଏଇଥି ପାଇଁ ଡାକୁଛନ୍ତି ବୁଲିକି ଯାଅ ଆଉ ସେତେବେଳେ ଟାଇମ ହବନି।
ତାପରେ ମୁଁ ମତେ ମତେ ମତେ ଟାଇମ୍ ହଉଛି ମୁଁ ଆଡେ କଲେଜ ପିଲାଙ୍କୁ ଟିଉସନ ଧରିଛି କୁଆଡେ ଯିବି କହିଲ?
ଏଇଟା ଅସୁବିଧା ପିଲାଙ୍କୁ ଟିଉସନ ଧରିଦବ ଗୋଟେ ଦିନ କି ଦି ଦିନ ଛୁଟି କରିଦବ ମାନ ଗାଁରେ କହିବେ କହିବେ ଅଧା ଦିନି ତ ଟ୍ୟୁସନ ଛୁଟି କରିଛି ଆଉ କଣ ପଢେଇବ ସେ?
ହଁ ବା ଠିକ ତ ଆଉ
ମୁଁ ଏବେ ଏଇ ସବୁଆଡକୁ ଦେଖିବି କହିଲ କିଛି ଟିଉସନ କରିବିନି ଆଉ ଯାହା କହିବ କରିବି ଟିଉସନ କରିବିନି।
ହୁଁ।
ଗଲା ଟିଉସନ୍ କଲେ ଭାରି ହଇରାଣ ପିଲାଗୁଡା ପୁଣି କେଚେରେ କେଚେରେ କରିବେ ସଦାବେଳେ।
କୁଆଡେ ବି ଗୋଟେ ମାନେ ଯାଇ ଆସି ହଉନି ଜାଣିଛ କି ନାଇଁ?
ମୁଁ ହେଇଥ ପାଇଁ ବା କି ଟ୍ୟଉସନ କରିବିନି ଆଉ କଉଠି କହ କରିଦେବି ଟିଉସନକୁ ଛାଡ଼ିକି।
ମୋର ସେମିତି କିଛି ମାନେ କଣ କହିଲ ଏମିତି କିଛି ମାନେ ଟିଉସନ କରିବାର ମାନେ ଇଏ କିଛି ନଥିଲା।
ହଁ।
ମାନେ ଆମ ଘର ସାଇଡରେ ଜଣେ ଭାଉଜ ଅଛନ୍ତି ତାଙ୍କ ଝିଅ ମୁଁ ସନ୍ଧ୍ୟାବେଳେ ଭାଉଜ କହେ କି ତମେ ଯେତେବେଳେ ଝିଅ ପଡୁଛ ତାକୁ ଟିକେ ପାଖରେ ଖାଲି ବସେଇବ।
ହୁଁ।
ମାନେ ତାଠୁ ବସେଇ ବସେଉ ମତେ ବାଇଶ ପିଲା ବି ହେଇଗଲେଣି।
ହୁଁ। ଏ ଭଲ ଏମିତି ହେଲେ କଣ କିି ଟିଉସନଟା କରିଦେଲାଣି ତ ଆଉ ଛାଡିବାକୁ ବି ହବନି।
ହଁ ବା ଆଉ ଛାଡିଲା ବେଳକୁ ହଉନି ମୁଁ ଏବେ ସିଟି ହଗା ଦେବି ମୋର ବି ଗୋଟେ ବେନିଫିଟ ହେଲା।
ସିଟି ପକେଇଛ।
ନାଇଁ ନାଇଁ ଏବେ ଦେବି ଏବେ ପ୍ରିପେୟାର ହଉଛି ଟିକେ।
ତାହେଲେ ଆର ବ ଏବେ ଏଇ ବର୍ଷ ଯୋଉ ବାହାରିଥିଲା ପକେଇଲନି।
ନାଇଁ ମୁଁ ଏ ବର୍ଷ ମୁଁ କହିଲି ପିଲାଙ୍କର ଟିକେ ନୂଆ ବହି ଚେଞ୍ଜ ହେଇଛି ସେଇ ବହିରୁ କୋଶ୍ଚିିନ ଆସିବ ନା ପୁରା ନବମ ଦଶମ ଯାଏଁ।
ପିଲାଙ୍କ ବହି ତ ଏବେ ଚେଞ୍ଜ ହେଲା।
ବହି ଚେଞ୍ଜ ହେଲା ଯେ ମାନେ ଯାହାହଲେ ନୂଆ ସିଲାବ ଏଡିସନ ଅନୁସାରେ ନୂଆ ବି କୋଶ୍ଚିନ୍ ଆସିବ।
କାହିଁ ନା ବହି ଚେଞ୍ଜ ହେବା ପୂର୍ବରୁ ଆମ ସିଟି ଟା ଆପ୍ଲାଏ ହେଇଛି। ତ କୋଶ୍ଚିନ୍ ସେଇ ଅନୁସାରେ ଆସିବ ଏବେ ନୂଆ ଆସିବନି।
ନାଇଁମ ମୁଁ ଏବେ ଆଉ କହିଲି? ନାଇଁ ମୋର ଏବେ ଟିକେ ମୁଁ କହିଲି ନାଇଁ ବର୍ଷେ ମୁଁ ଟିକେ ଭଲସେ ପା ପ୍ରିପେୟାର ହେଇଯାଏ ଯେମିତି ପୁରା ଥରକେ କାଳେ ହବ।
ହୁଁ ହୁଁ ସିଟି ଦା ସେମିତି କିଛି ନାହିଁ ସିଟି ଦା କହନ୍ତି ତିରିଶ ପଇଁତିରିଶ ରଖିଲେ ଆରାମରେ ହେଇଯିବ ଏଇ କଲେଜରେ।
ହୁଁ।
ସିଟି ପାଇଁ ସେ ନାଇଁ ବିଏଡ ହେରିକା ନଉଛି ନା ସତୁରି ପଞ୍ଚସ୍ତରିୀ ଏମିତି ବିଏଡ୍ ନଉଛି ହରେ ନା।
ହଁ ବା ମୁଁ ବା ବିଇଡି ମୋର ଆସିଥିଲା ଯାଇକି ମୟୂରଭଞ୍ଜ।
ହଁ ମୋର ଥରେ ମୋର ପ୍ଲସ ଟୁ ପରେ ଇଣ୍ଟିଗ୍ରେଟେଡ ବିଇଡି ଆସିଥିଲା ହରିୟାଣା।
ମୁଁ ବା ସେଇ ଇଣ୍ଟିଗ୍ରେଟେଡ ବିଇଡ଼ି।
ଏଠିରେ ତ ମୟୂରଭଞ୍ଜ ତ ପାଖ ଗଲାକୁ ମୋର ହରିୟାଣା।
ହଁ ଯେ ମୁଁ ଏତେ ଆ ମୟୂରଭଞ୍ଜ ତଥାପି ଆମୁକୁ ଦୂର।
ଆ ମୟୂରଭଞ୍ଜ ଟା କଣ ଓଡିଶା ଭିତରେ ଗଲା ହରିୟାଣା ରହିଲାଣି କୁଆଡେ ଓଡିଶା ବାହାରେ।
ହଁ ବା।
ପଞ୍ଜାବ ହରିୟାଣା ମୁଁ କହିଲି ଥାଉ ମୁଁ ପିଇଡି କରିବିନି।
ମୁଁ ଆଉ କଣ କି ମୁଁ କଲି ନାଇଁ ଏତେ ବାଟ କେମିତି ଏକୁଟିଆ ଯିବା ଆସିବା କରିବୁ ହେ ନୂଆଁ ଜାଗା କେମିତି କଣ ରହିବୁ କଣ କରିବୁ କିଛି ଜଣା ନାହିଁ ଶୁଣା ନାହିଁ କିଏ ଯିବ ମୁଁ କହିଲି ମୁଁ ଯିବିନି।
ନାଇଁ ରହିଗଲା ଠୁ କିଛି ନାହିଁ। ରହିଗଲା ଠୁ କିଛି ଅସୁବିଧା ହବନି ଯେ ପୁଣି ଆମ ଓଡିଶା ଭିତରେ ଯେହେତୁ କିଛି ଡର ରହିବନି ଓଡିଶା ବାହାରେ ହେଲା ବେଳକୁ କୁଆଡେ କିଏ ମୁଁ କହିଲି ନାଇଁ ମୁଁ କରିବିନି। ପୁଣି ଏବେ ଏଇଠି ଆଉ ଥରେ ଆର୍ ଆଇ ବିଇଡି ଦେଇଛି ଯେ ତିନିରେ ଏଜ୍ଜାମ୍ ଅଛି ଆରାଇ ବିଇଡି ଟା।
ଆରାଇ ଆରାଇ ଏବେ ହଁ ବାହାରିଥିଲା।
ଆରାଇ ନୁହଁ ଆରାଇ ଇ ବି ଡି ରିଜନଲ୍ ବି ଡି।
ଓହୋ ହରିଜୁନାଲ୍ ବିଡି।
ଉଁ ସେଇଠି ସେଇଟାର ତା ସେଣ୍ଟର ତ ରହୁଛି ସେଇ ମ ଏଇ ଯୋଉ ଭୋପାଲ ହେଇପଟେ ବି ତା ସେଣ୍ଟର ଗୁଡା ସବୁ ସେଇପଟେ ଓଡିଶାରେ ନାହିଁ। ଓଡିଶାରେ କେବଳ ଭୁବନେଶ୍ୱର ହେଲା। ଏଇଠି ତ ହେଲା ପରିକା କାଇଁ ଲାଗୁନି।
ପୁଣି କେମିତି ଯିବ?
ହଁ ଏଜ୍ଜାମ୍ ଦେଇ ପଳେଇବି ଏଇ ଭୁବନେଶ୍ୱର ମ ଏଜ୍ଜାମ୍ ଅଛି ତିନିରେ।
ହୁଁ।
ପଳେଇବି ଆଉ ଏଇ ଯୋଉ ମାନେ ଯଦି ହେଲା ତ ଭୁବନେଶ୍ୱରରେ ହବ ଯଦି ହବ ନହେଲେ କରିବିନି।
ହଁ।
ମାନେ ଏ ଯଉ ପୁଣି ଆଉଥରେ ଅନ୍ଦ୍ରା ଏ ଯଉ ହରିଆନା ଏଆଡେ କିଏ କରିବ ମୁଁ କରିବିନି ମତେ ଟିକେ ବାହାରକୁ ଓଡ଼ିଶା ନାଇଁ ମ ମତେ ଟିକେ ଷ୍ଟେଟ୍ ବି ଟା ଭଲ ଲାଗୁଛି।
ହଁ ଷ୍ଟେଟ୍ ବିଟ ତ ଭଲ।
ଆମ ଆମ ଜିନିଷ ଟା ଆମକୁ ଭଲ ଲାଗୁଛି ହି ହି
ହଁ। ନାଇଁ ଷ୍ଟେଟ୍ ବିଟ୍ ଟା ସବୁଠୁ ଭ
ପ୍ଲସ୍ ଟୁ ପରେ ସିଟି କରିଦେଲନି?
ପ୍ଲସ୍ ଟୁ ପରେ କରିଥାନ୍ତି ଯେ
‌ହୁଁ ହୁଁ ପ୍ଲସ୍ ଟୁ ପରେ ଯଦି ବିି ନାଇଁ ସିଟି ଟା ପ୍ଲସ୍ ଟୁ ପରେ ଭଲ। ସିଟି ଟା ଯେମିତି ହେଲେ ବି ପାଇଯିବ ପାଇଯିବ ସିଟି ଏଥିରେ କିଛି ଅସୁବିଧା ନାହିଁ। ଏଁ ଅଯଥା ରେ ଏଇନେ ତିନି ଚାରି ବର୍ଷ ଲସ୍ ପ୍ଲସ୍ ମାନେ ସିଟି ପରେ ମଧ୍ୟ ତମେ ଯେତେବେଳେ ଜବ୍ ହେଲା ପରେ ବି ଆଉରେ ପ୍ଲସ ଥ୍ରି ଟା କଣ୍ଟିନ୍ୟୁ କରିଥାନ୍ତ ହେଥିରେ କିଛି କଥା ନାହିଁ।
ପ୍ଲସ୍ ଥ୍ରି ସେମିତି କିଛି ନାଇଁ।
ସେୟା ବା ମାନେ ଜ ଜବ୍ କଲା ପରେ ବି ପ୍ଲସ ଥ୍ରି ଟା କରିଥାନ୍ତ ସେଥିରେ କିଛି ନାଇଁ।
ହୁଁ।
ମାନେ ପ୍ଲସ ଥ୍ରି ସାରିକି ସିଟି ପାଇଁ କଲା ଆଳକୁ ପୁଣି ଆହୁରି ଦି ବର୍ଷ।
ହୁଁ।
ହେଲା ଏବେ ପ୍ଲସ ଥ୍ରି ସରିବ ଚାରି ବର୍ଷ ଏବେ ତମର ବର୍ଷେ ହେଇଛି କହିବାକୁ ଗଲେ।
ହଁ ବା।
ବର୍ଷେ ହେଇଚି ତାପରେ ପୁଣି ଆହୁରି ତିନି ବର୍ଷ ର କରିବ ପୁଣି ତାପରେ ଛଅ ସାତ ମାସ ଅପେକ୍ଷା ସିଟିି ବାହାରିଲେ ଯାଇକି ଫର୍ମ ପକେଇବ। ତାପରେ ଆଉ ତିନ ଚାରି ମା ତ କେବେ ଏଜ୍ଜାମ ତାପରେ ରେଜଲ୍ଟ ହେଲା ଆଳକୁ ଆଉ ତିନି ଚାରି ବର୍ଷ ପୁଣି ଯ ଯଦି ହବ ତ ଭଲ କଥା କି ବେସି ତାଠୁ ତମେ ବେଟର ହେଇଥାନ୍ତା ତାପରେ ସିଟି କରିଦେଇଥାନ୍ତ ପ୍ଲସ ଟୁ ପରେ।
ହୋଉ ଦେଖିବା କଣ ହଉଚି ଆଉ।
ତମ ଇଚ୍ଛା ତମେ ଯାହା କରିବ ଘରେ ପୁଣି ରାଜି ହବାର ଅଛି କି ଘରେ କହୁଚନ୍ତି।
ନାଇଁ ମ ଘରେ କ ମାନେ ସିଏ କଣ କହିବେ ଯେ ମାନେ ମାମା କହିବା କଥା କି ତୋତେ ଯେମିତି ସୁବିଧା ମାନେ ଯୋଉ ଲାଇନ ଗଲେ କେମିତି କଣ ହବ ତୁ ସେଇୟା କରେ।
ହଁ।
ଆମେ ନା କିଛି କରିବୁ। ତୋ ଇଛା ତୁ ଯେମିତି ମାନେ ଯେନ୍ତି ତତେ ସୁବିଧା ଯେନ୍ତି ଯାହା ସବୁ
ହଁ ଆମ ପୁଣି ନିଜେ ଚଏସ ରେ ଯାହା।
ସେମାନେ କହିଲେ ଆମେ ଦଶମ ଯାଏ ଜାଣିଚୁ କୋଉ ଲାଇନ ଗଲେ କଣ ହବ।
ହଁ ଦଶମ ଯାଏଁ ସେମାନେ ଜାଣିଛନ୍ତି। ପ୍ରଥମରୁ ଦଶ ଶମ ଜାଣିଛନ୍ତି ସେମାନେ। ଦଶମ ପରେ କଲେଜ ଗୋଟେ ଅଛି ହେଇଟା ଜାଣିଛନ୍ତି। ତାପରେ ପ୍ଲସ ଥ୍ରି କଲେ କଣ ହବ ତାପରେ କଣ ଏମତି ସେମାନେ ଏତେ ଆଡେ ଆଉ ନଲେଜ ଅଛି କି ସେମାନଙ୍କ।
ଏବେ ବାର ତାପରେ କେତେ ଇଣ୍ଟରଭ୍ୟୁ କେ ଏତେ କଣ ଯାଇକି ଭାଇବା ସବୁ ଏବେ ବୁ ଏମିତି ସବୁ ହୁଁ। ସେଇଥିପାଇଁ ମାମା କହିବା କଥା ଯେ ତୋ ଇଚ୍ଛା ମାନେ ତତେ ଯେମିତି ସୁବିଧା ଲାଗୁଚି ସେମିତି କରେ।
ଅ ତୁ ଯଦି ଜାଣିଛୁ ଏଟା ଏମିତି ହବ ତାହେଲେ କରେ।
ହୁଁ ହୁଁ।
ଦେଖ ତମ ଇଚ୍ଛା ଯାହା କରିବ।
ହୁଁ। ତମର ଏମ କଣ?
ମୋର ଆର୍ମି।
ହାଇଟି ଅଛି ବୋଧେ।
ହୁଁ ପାଞ୍ଚ ପୁଟ ସାତ ଇଞ୍ଚ ପାଞ୍ଚ ପୁଟ ସାତ ଇଞ୍ଚ।
ହଁ ରେଡ଼ି ଢେରେ।
ଏ କରିଚି ହଁ ପ୍ରିପାର ଏଗଜାମ ଦେଇଚି। ଏଗଜାମ ଦିଟା ଦେଇଚି ଗୋଟେ ଥର ଦେଇଥିଲି ଯେ ରୁହ କାଟିକି କରୁଚି ହେ କାଟିିକି କରୁଛି ରୁହ।